ହାଲୋ ହଁ କଣ କରୁଚୁ?
ଶୋଇଚି ବା ।
କଣ ଏ ତତେ ଯେତେବେଳେ ଫୋନ କରୁଚି ଶୋଇଚୁ?
ମୁଁ ପୁଣି ଆଜି ଶୋଇକି ଉଠିଲି ସାଢେ ଦଶଟା ବେଳେ ଦଶଟା ଚାଳିଶ ନା କେତରେ ଗୋଟେ?
ଆଇଙ୍ଗି କାଲି ରାତିରେ ତ ଜଲଦି ଶୋଇଲି ।
ଏବ ମୁଁ ନଅଟା କେତେ ଉଠିଥିଲି ମ ଗଲି ଉଠିଲି ଦେଖିଲି ବର୍ଷା ପକଉଛି ପୁଣି ଶୋଇପଇିଲି ।
ହୋଊ ତମର ବି ସେଇଟି ବର୍ଷା ହଉଚି?
ହୁଁ ବର୍ଷା ଜୋରେ ଏବେକେ ଟିକେ ଛାଡିଚି ।
ହଁ । ଆଉ ହଁ ସେ ଆଜି ସକାଳୁ ବର୍ଷା ହଉ ନା ।
ହଁ ଏବେ ବି ହଉଚି?
ହା?
ଏବେ ବି ହଉଚି?
ମୁ ଦେଖିନି ଏବେ ହଉଚି କି ନାଇଁ । ଆଉ ସକାଳେ କଣ ଖାଇଥିଲୁ?
ମୁଁ ଖାଇଚି ମୁଡି କ୍ଷୀର ଚିନି ।
ଇଲୋ ଏ ତୁବି ସେଇଗୁଡାକ ଖାଅ କ୍ଷୀର ପୁଣି ।
ହଁ ।
ମୁଁ ବି ଖାଏ ମୁଢ଼ି କ୍ଷୀର।
ଆଜି ଖାଇଚୁ କି?
ନାଇଁ ନାଇଁ ଆଜି ଖାଇନି ମୁଁ କିନ୍ତୁ ଖାଏ। ମୁଁ ପା ଆଜି ରୋଷେଇ କରିଥିଲି।
ଇଲୋ ମା ଖାଇବା ଅଛି ନା ପୋଡ଼ା ସରିଗଲାଇ?
ହ ପୋଡି ହେଇଗଲା ।
ତୁ ତ ଯାହା କରୁ ତୋ ହାତରେ ପୋଡା ହିଁ ହୁଏ ଭଲ ।
ନାଇଁ ମାନେ କଣ କହିଲୁ ପନିର କଣ ଗୋଟେ କରିଥାନ୍ତି, ହେଲା । ପନ୍ ପନିରୀର କଣ ଗୋଟେ ଆଫଘାନୀ ପନିର କରିଥିଲି ।
ଆଲୋ ମା ସିଏ
ଆରେ ପାକିସ୍ତାନୀ ପନିର ଯୋଉ ନୁହଁ
ହଁ।
ହଁ ତାର ଗୋଟେ ଆଫଗାନିସ୍ତାନୀ ପନିର ଗୋଟେ ଥାଏ। ଆଫଗାନୀ ପନିର କରିଥିଲି। ।
ହଉ ତତେ ଏଟା ଶିକେଇଲେ କିଏ?
ୟୁଟ୍ୟୁବ ରୁ ମୁଁ ଶିଖିଲି ଆଉ।
ଓ ହୋ ରୋଷେଇ ତାହେଲେ ଆଜି କରିଚୁ।
ସିଏ କଣ ହେଇଛି କହିଲୁ ମାନେ ପନିର ପୁରା ଏମିତି ଟାଣ ହେଇ ଯେ ସେ ଆଉ ଖାଇ ହବ ।
ମୁଁ ଜାଣିଥିଲି ତୁ କରିଥିବୁ ମାନେ କିଛି ନା କିଛି ଗୋଟେ ଗୋଟେ ହେଇଥିବ। ଏତେ ଜଲ୍ଦି କେମିତି ଭଲ ହେଇଯିବ ମୁଁ ଜାଣିପାରୁନି।
ଆଉ ପନିର ତ ଟାଣ ଟାଣ ତାପରେ ମା ମାନେ ତେଲ ବି ପୁରା ଅଧିକା।
ଆଣ୍ଟି କଣ କହିଲେ?
ସୋଦିଲେ ।
ବଢିଆ ହେଇଚି।ତୁ ଖାଲି ସୋଦା ଶୁଣିବା କାମ ହିଁ କରୁଚୁ।
ତର ମନ ଅଛି ଆମେ ଥରେ ଝାଲ ମୁଢି କରିକିନା ଖାଇଥିଲୁ।
ବଢିଆ ଲାଗୁଥିଲା ବେ ।
ହଁ ମାନେ ସେଇଟା ଗୋଟେ ବଢିଆ ଲାଗୁଥିଲା ରେ।
ହଁ ଆମେ ଘରେ ବି କରୁ ଏତେ ଟେଷ୍ଟ ଲାଗେନି କିନ୍ତୁ ମାନେ ସାଙ୍ଗ ମାନଙ୍କ ପାଖରେ ମିଶିକି କରି ଖୁବ୍ ମଜା ଲାଗିଥିବ।
ହଁ।
ପୁଣି କେବେ ଏକାଠି ହବ ପୁଣି କରିବା। ସେଇ
ତୁ ଆସିବୁ କେବେ?
ଯିବି ବୁଧବାର ।
ବୁଧବାର ମାନେ ଏଇ ବୁଧବାର। ଓହୋ। ।
ଆଉ
ମତେ ଏତେ ଜୋରେ ଥଣ୍ଡା ଯେ କହନା! କିରେ ଜାଣିଚୁ ପିଲାମାନେ କହୁଛନ୍ତି ଆଉ ମାଇଗ୍ରେସନ ପାଇଁ ଥରେ ଯିବ ଆପ୍ଲାଏ କରିବାକୁ।ର ର ଲାଇନ ରେ । ଥରେ ଯିବ ଆପ୍ଲଏ, କଣ କଣ?
ଦୁଇଶହ ଟଙ୍କା ପେମେଣ୍ଟ କରିବ ମାଇଗ୍ରେସନ୍ ପାଇଁ। ହ୍ୟାଲୋ।
। ରହ ମୁଁ ଟିକେ ପାଣି ପି ଦିଏ। ହ ହ ହଁ ଜାଣିଛୁ ମୋନ ଏମିତି କାଶ ହଉଛି ମାନେ ମୁଁ ଥରେ କାଶୁଛି ମାନେ ପୁରା ପାଞ୍ଚ ମିନିଟ ଯାଉଛି।
ଉ ତୁ ଅଦା ଯାକେ କାଶ କମିଯିବ।
ଅଦା ରାଗ ପଡିବନି।
ତୁ କଳରେ ଯାକିବୁ ଯେମତି ଭିକ୍ସ ଚକଲେଟ ଆଉ କଣ। ସେଇ ଟାଇପର।
ହଁ ହଁ। ସେଇଆ କରିଲେ ନହେଲେ ହବ।
ରାଗ ହଉ କିନ୍ତୁ କମିଯାଏ କାଶ ଜାଣିଛୁ ନା ନାଇଁ ମାଇଗ୍ରେସନ ସା ଦୁଇଶହ ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ।
ପୁଣି ।
ହୁଁ।
କାଁହିକି?
ରେ ଚଲେଇଛି।
ଜାଣିଛୁ ସାର୍ଟିଫିକେଟ ପାଇଁ ପଇସା ପୁଣି ମାଇଗ୍ରେସନ ପାଇଁ ବି ପଇସା।
ସାର୍ଟିଫିକେଟ ପାଇଁ କେତେ ଟଙ୍କା ନେବେ?
ସେମିଷ୍ଟାର ବେଳେ ଏକା ସହିତ ନେଇଯାଇଥିଲେ।
ଆଉ ମାଇଗ୍ରେସନ୍ କେବେ ଆପ୍ଲାଏ ହବ କେବେ ଆଣେଇବ ମୁଁ ଭାବୁଥିଲି ଏକା ସହିତ ଯାଇଥାନ୍ତି ସିଲସି ଆଉ ମାଇଗ୍ରେସନ୍ ଆଣିକି ଆସେ ପୁଣି ଥରେ ସିଏଲସି ପାଇଁ ଯିବି ପୁଣି ଥରେ ମାଇଗ୍ରେସନ ପାଇଁ ଯିବି।
କେଜାଣି ମୁଁ ବି ଜାଣିନି ସେଟା କଣ ଆପ୍ଲାଏ ହବ।
ସେ ମାଇଗ୍ରେସନ୍ ଏବେ ଆସିପାରିବନି।
କିଏ କହୁଛି ଯେ ମାଇଗ୍ରେସନ ପାଇଁ ଆପ୍ଲାଏ କରିବାକୁ ଥରେ ଯିବୁ ସେଠିକି। ପୁଣି ଆଣିବାକୁ ବି ଆଉଥରେ ଯିବୁ ହଁ।
ଆଟି ଯିବା ଆମେ ଆପ୍ଲାଏ କରିବାକୁ।
ପୁଣି ଆଣିବାକୁ ଆଉ
ଆର ଟିକୁୁ ଯିବା ମାଇଗ୍ରେସନ୍ କଟକ ଯିବାନି ମାଇଗ୍ରେସନ ପାଇଁ।
ଉ ନା।
ହେ ଭାଇ ଇଏ କଣ ଏମିତି ଦୌଡୁଛନ୍ତି। ଏବେ ଆମକୁ ଏ ନିଜେ ତ ହଇରାଣ କରଉଛନ୍ତି ଆଉ ଛାଡ଼।
ସେଇଆ ତ ମାନେ ଏ-ଏକା ଡେରି ହୋଉ ପଛେ ଏକାଥରେକେ ଦେଇ ନଥାନ୍ତ। ସର୍ଟିଫିକେଟ୍ ସିଏଲ୍ସି ମାଇଗ୍ରେସନ ମାନେ ଥରକୁ ଥର ଥରକୁ ଥର ଇଏ କରଉଛନ୍ତି।
ତ ଆସେ ଲେଟରେ ଯେତେବେଳ ବି ଆସୁ।
ହଁ ସେଇଆ। ତ ଆମକୁ ତ ବୋଧେ ପ୍ରୋବିଜିନାଲ ମିଳିଯାଇଛି ନା କଣ।
ହଁ ପ୍ରୋବିଜିନାଲ୍ ତ ମିଳିଯାଇଛି। ଆଉ କଣ କେଜାଣି ତମେ ଝୁଅ କଥାବାର୍ତ୍ତା ଷ୍ଟାର୍ଟ କଲାଣି ନା କରିନି?
ମୋରି ସହିତ କଥା ହେଇଥିଲା ତାର କଣ ଆଉ ମାନେ ଏଁ ହଉ ଛଆଡେ ସେ କଥା ଯୋଉ କଣ କହିଲୁ? ଆ କଣ କହୁଥିଲି କହିଲୁ? ମନେ ପଡୁନି ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଖାଇ ପିଇକି ସବୁ ମୋବାଇଲ ଦେଖୁଛନ୍ତି।
ଆଉ ଆଉ ତମ ଚୁଁଇ କଣ କରୁଛି?
ମୁଁ ମୁଣ୍ଡ ଉପରେ ମୋବାଇଲ ରଖିଛି ସବୁବେଳେ ତକିଆ ପାଖରେ ମୁଁ ମୁଁ ଉଠିଲା ବେଳକୁ ତ ତକିଆ ପାଖରେ ମୋବାଇଲ୍ ନାହିଁ କହିଲେ କୁଆଡ଼େ ଗଲା? ତାକୁ ନେଇଯାଇଛି ମୋବାଇଲରେ ଡାଉଁ ନା ମୋବାଇଲ ନେଇକି ଡାଉନଲୋଡ ମାରିଦେଇଚି ସବୁ। ମୁଁ ସକାଳୁ ଉଠିକି ଡାଟା ଅନ କଲାବେଳୁ ମା ନାଇଣ୍ଟୀ ପର୍ସେଣ୍ଟ ଆଲର୍ଟ। ମୁଁ କହିଲି ଆରେ ନାଇଣ୍ଟୀ ପର୍ସେଣ୍ଟ କଣ? ମୁଁ ତ ରାତିରେ କାଲି ଶୋଇପଡିଥିଲି ଶୀଘ୍ର। ନାଇଣ୍ଟୀ ପର୍ସେଣ୍ଟ କୋଉଠୁ ଆଇଲା? ଦେଖିଲା ବେଳୁ ସେ ତାର ଚଲେଇଛି ଆଉ ମୁଁ କହୁଛି ବର୍ଷା କହୁଛି ମୁଁ ଯି ଇ ମୁଁ ଯିବିନି ପଢିବାକୁ ଯିବିନି ଇଚ୍ଛା ନାହିଁ ଏ ନାହିଁ ଏମିତି ହେଇ ହେଇ ହେଇ ହେଇ। ଗଲା ଗଲାନି ଆଉ ବସିଲା ଘରେ। ଖାଲି ପାଠ ପଢ଼ିବା ନା ଶୁଣିଲା ଗୋଟେ ଇଂଲିଶି ବହି ଅଛି କହୁଛି ଆକୁ ମୋ ଦ୍ଵାରା କଣ ହବ ନା ଏ ଆକୁ ମୋ ବୋଉ ପଢିବ।
ଦେଇ ଆଲୋ ଆଲୋ। ଉଁ ତ ହୁଁ କଣ ଡାଉନଲୋଡ କଣ କରିଛି ସିଏ?
ୟୁଟ୍ୟୁବ ସବୁ ଭିଡ଼ିଓ। ଏଇ ଯୋଉ ନଟିଆ ଅ ଭୁ-ଭୂତଗପ ଚଢେଇ ଗପ ଏଇଗୁଡ଼ା।
ମାନେ ତାକୁ ଦେଖିବ ବୋଲି ଆଗୁଆ ଡାଉନଲୋଡ କରିକି ରଖିଦେଇଛି। କଣ ଆଉ ତାକୁ କହିବ?
ସେୟା। ଆଉ।
ଆଉ କଣ କହ? ହୁଁ ସମସ୍ତେ ସେଇ ନିଜ ନିଜ କାମରେ ବ୍ୟସ୍ତ। ଆମ ମା ବାଥରୁମୁ ସଫା କରୁଛି।
ଇଲୋ ଇଲୋ କଣ ଏତେ ଦିନ ପରେ?
ନହେଲେ ତ ସେ କରେ ମଝିରେ ମଝିରେ। ହୁଁ କୋଉଥିରେ କହିଲୁ ପୁଣି ସାମ୍ପୁ ପକେଇଚି ପା।
ଇଲୋ ବୋପାଲୋ ସେପଟ ଟା ନା ଏପଟ ତମ ଏପଟଟା?
ନାଇଁ ନାଇଁ ସେପଟଟା ତୁ ତୁ ନୁହ କି ଗୋଟେ ଯାଇନନ। ଥିଲା ଆମେ କବାଟ ଦେଇଦେଲୁ ଯଉ ହଁ ହଁ ହଁ।
ସେଇ।
ମୁଁ ତୋ କଥା କହିଥିଲି ମା ଅଲିଭାକୁ ଦେଖିକି କହୁଛି ଆଉ। ତୋ ବାହାଘର କେବେ ହବ ସିଏ କହିଲା କଣ କହିଲ ମା ମୋ ବାହାଘର? ମୁଁ କହିଲି ଆରେ ମା ଇଏ ନୁହ ଆଉ। ଜଣେ ସାଙ୍ଗ ସିଏ ଯିଏ ତାର ଓହୋ ହଉ ସିଏ ଆସୁନି ମୁଁ କହି ଲି ନାଇଁ ସେ ଘରେ ଅଛି।
ମୁଁ ଗଲେ ପୁଣି ଖୁସି ହେଇଯିବୁ ଆଉ।
ତୁ ଆସିବୁ ଯୋଉ ତୁ ନୁହ ଗୋଟେ କାମ କରିବୁ ଶ୍ରୁତିକୁ ବି ଆଣିବୁ ଏକାଥରେ ଆସିକି ବୁଲିକିନା ପଳେଇବ।
ହଁ ସେଇଦିନ ଆମେ କଣ ଜାଣିଛୁ ତୁ ଯା ଆସିବୁ ନା ଆମ ପାଖୁ
ହଁ ମୁଁ ଯିବି ତମ ମାନେ ଆସିବି ତାପରେ ପଳେଇବ ଆଉ।
ହୁଁ। ହ
ସିଏ ତ ଅଧା ବାଟା ଦେଖିଛି। ଅଧା ବାଟ ଦେଖିଛି ସିଏ ସେଇ ଯାଏଁ ତତେ ନେଇ ଆସିବ ଏକାଥରେ ମତେ ଫୋନ କରିଦବ ଏଇ ଠିକୁ ପଳେଇ ଆସିବା ତାପରେ ମିଶିକିନା ଏକା ଥରେ ପଳେଇବ ଆଉ। ମତେ କହୁଛି ଆଉ ଆମ ଘର ପାଖରେ ଏମିତି ପାଣି ଯେ ସମୁଦ୍ର କୂଳ ହେଇଗଲାଣି।
କିଏ କହୁଛି?
ଶୁତି।
ଓହୋ।
ହ
ହଁ ମୋତେ କହୁଥିଲା ସକାଳେ କଥା ହଉଥିଲା କହୁଥିଲା।
ହଁ ସେଇଥିପାଇଁ ଏମିତି ହଉ
ତୋତେ ଭାରି ଭଲ ଲାଗେ ନା?
କଣ?
କୁଶୁଡି ଗୁଡା ଯୋଉ ଶୁଅନ୍ତି।
ଘଷୁରୀ? ତ ମାଲୁ ତୁ ତୋ ଗୁ- ଘୁଷୁରୀ ମାନଙ୍କୁ ଦେ ଖିବୁ ଏତେ ବଢିଆ ଲାଗିବ କହନି।
ଇଲୋ ମା ତାକୁ ଦେଖିଲେ ମୋତେ ଏତେ ଡର ଲାଗେଲ ବୋ ଫୋନ୍ ଦେଖିଲେ ମୁଁ ଛିନ୍ ଛିନ୍ ହଯାଏ। ସିଏ ଯଦି ମୋ ବା ପାଖୁକୁ ଆସିବ ମୁଁ ଭେ ମୁଁ ମାନେ ସେଇଠି ହାଟାଟାକ୍ ମୁଁ ପଡ଼ି ମରିଥବି ସେଇଠି। ଏ ଡର ଲାଗେ ଟିକେ ଆଉ ତାଙ୍କୁ ଦେଖିଲେ ଆଉ।
ମୋତେ ବଢିଆ ଲାଗେ। ହ‌ଉ ହ‌ଉ ମୁଁ ରଖୁଛି ଆଉ ହେଲା। ହଁ।